ହଲୋ ମୁଁ ମାନେ ମୋ କଥା ଶୁଭାଯାଉଛି?
ଆଜ୍ଞା।
ଆରେ ଶୁଣୁ ଶୁଣ ମତେ ଏଇନା ତମ ସାଙ୍ଗ ଫୋନ କରିଥିଲେ।
ଆଜ୍ଞା।
ମତେ କହୁଛି ମୋ ଭଏସ ତାଙ୍କ ପାଖକୁ ଆସିଛି କାମ କରିୟାକୁ।
କଣ?
ମୋର ଭଏସ ତାଙ୍କ ପାଖକୁ ଆସିଛି ଲେଖା କାମ କରିବାକୁ।
କଣ କହୁଥିଲି ଆପଣଙ୍କ
ମୁଁ କୋଉ ମାନେ ମୁଁ ଜାଣିନି ସେ କହୁଛନ୍ତି କି କିଏ ଗୋଟେ କହିଲେଣି ପିଲା ବଦଳି ଗଲେଣି। ମୁଁ ହଁ ହାଁ ମାରଥିଲି ଭାଇ ମୁଁ କାହା ସହ କଥା ହେଇଥିଲି ଆଣ୍ଟି ବୋଧେ ଆଣ୍ଟି କି ସେଇ ଯୋଉ ଝିଅ ଟା ଯୋ କହୁଛ ନନ୍ଦନ କାନନ୍ଦନ
କୋଉ ସାଙ୍ଗ ଆପଣଙ୍କୁ କହିଲେ?
ଏଇ ଯୋଉ ରଙ୍ଗୀନ ଚୁଟି।
ଓହୋ ସେ ମତେ କଲ୍ କରିକି କହୁଛନ୍ତି କି ଆଉ କମ୍ପୁଟର କ୍ଲାସ ବନ୍ଦ କରିହବନି। ଆଉ ଯେମିତି ହେଲେ ଯିବାକୁ ପଡିବ ଆମେ ଥରେ ବନ୍ଦ କରିଛେ ଆଜି ଥିଓରୀ ଅଛି ଯେମିତି ହେଲେ ଯିବା। ଆଉ ମୁଁ କହିଲି କି ହଉ ଠିକ ଅଛି ତାହେଲେ ତାକୁେ ଛାଡିଲା ପରେ ଆମେ ଚେଷ୍ଟା କରିବୁ କି ମୁଁ ଏପଟକୁ ପଳେଇିଆଶ ସିବୁ ଆଉ ତାକୁ ଯେମିତି ହେଲେ କହିବୁ କିୁ ତୁ ବନେଇକି ରକ୍ଷିତା ମୁଁ ଘଣ୍ଟେ ଭିତରେ ଖାଲି ଭିଡିଓ କରିକି ଆସିବି। ଛଅଟା ପରେ ମୁଁ କି ହଉ ପଚାରିକି ଦେଖି ନହେଲେ ଆମେ ହଁ ମୁଁ ଅଲଗା ଯିବି ତମେ ଅଲଗା ଯିବ ମୂଁ ମୋ ଭାଇ ଭାତାଶ୍ରୀଙ୍କ ସହିତ ଯିବି ତମେ ତମର ଯିବ।
ସେମିତି ହେଲେ ତ ତମ ଘରେ ମାନେ ଛାଡିବେନି ନା।
ହଁ।
ତ ସେ ଏମିତି କଣ କହୁଛନ୍ତି
ତା କହିଲିଛି କରିଛି ଯୋ କହେ କି ସାେ କହୁଥିଲଥିଲେ ଏୁ ସେତିକି ଭିତରେ ସାରିକି ଆସିବ ତାପ ସେମିତି ଆମେ ଘରକୁ ପଳେଇ ଆସିବା କାରଣ କମ୍ପୁଟର କ୍ଲାସ ଅଛି। ସିଏ ଭାବୁଛି
ହଁ।
ମୁଁ କହୁଛି କି ତା ସରିବ ତାପରେ ଅଫିସ ଯିବ ସାଢେ ଛଅଟା ପରେ ମୁଁ ଆସିବି। ଭୟ ପାଇ ମୁଁ କହିି ଆଞ୍ଚଟାରେ ଯିବି ଆଉ ଛଅଟାରେ ଆସିବି ତମେ ମନକି ଯାହାବ ତମର ଇଚ୍ଛା ମୁଁ ଖାଲି କରି ଆସି।
ଦେଖ ଆଉ ଯୋଉ
ନା ହଁ ନା ଟା ଧରନ୍ତୁ ନାହିଁ କି ଆପଣ ଏଇ ସବୁ କୁହନ୍ତୁ।
ଓ ସରି ସରି ସରି ସରି ଆଜ୍ଞା ମୁଁ ବୁଝିଲି ପକେ ଆପଣଙ୍କ ମିତ୍ର କଉ କହୁଛନ୍ତି କି ତାଙ୍କ କାମ ସରିଲା ପରେ ଆମେ ଆମ କାମ କରିବେ କିନ୍ତୁ ଆପଣ କହୁଛନ୍ତି କି ମାନେ ଦିଟା କାମ କରିବାକୁ ଆଜ୍ଞା। ଆଜ୍ଞା ତ ଆପଣ ତାଙ୍କୁ କହୁ କହୁନାହାନ୍ତି ସେ କାମ ପାଇଁ ସେ ରାଜି ହେବେ କି ନାହିଁ ଆପଣ କୁହନ୍ତୁ।
ମୁଁ ତାଙ୍କୁ ମାନେ ମେସେଜ କରିଦେଇଛି ସିଏ କେତେବେଳେ ଦେଖିବେ ଭଗବାନଙ୍କୁୁ ଜଣା।
ମାନେ କାହାକୁ ଆପଣ ସାଙ୍ଗ କୁ
ଆଜ୍ଞା।
ଆପଣ କାହାକୁ ମେସେଜ୍ କରିଛନ୍ତି ଆପଣଙ୍କ ସାଙ୍ଗକୁ କି ସେ ଭାଇଙ୍କୁ?
ସେଇ ଭାଇଙ୍କୁ।
ଆଚ୍ଛା ମୁଁ ଘୁଷୁରି କି ତମେ
କି ମୁଁ ଆଜି ପାଞ୍ଚଟାରେ ଯିବି ଛଅଟା ଭିତରେ ମତେ ଯେମିତି ହେଲେ ସାରିକି ଆସିବାର ଅଛି। ତ ଆପଣ ପ୍ଲିଜ୍ ବନେଇକି ରଖିଥିବେ ଯାହା ବି ଆଇଟମ୍ ଆପଣଙ୍କ ଭିଡିଓରେ ଦେଖିବାକୁ ଚାହୁଁଛନ୍ତି। ମୁଁ ଖାଲି ଯିବି ଛଟା ଭିତରେ ବିଡି ସାରିକି ଆସିବି ଘଣ୍ଟେ ଭିତରେ ହିଁ ମତେ ସାରିବାର ଅଛି ଯେମିତି ହେଲେ।
ହଁ ବୁଝିଲି ତ ଶୁଣ ଶୁଣ ବୁଝିଲି ମାନେ ଓ ହଉ ଶୁଣ ତ ଏଟା ରହିଲା ହେଲା। ତ ଯଦି ଭାଇ କହିବେ କି ମୁଁ ମୋ ଭାଇ ସହ ଯିବି ତୁ ତା ହଁ ସରିଆ ଭୁଲ ହେଇଗଲା ଯେ ତମ ସାଙ୍ଗ କହିବେ କି ଆପଣ ଯାଆନ୍ତୁ ମାନେ ତାଙ୍କ ସହିତ
ଶୁମି କିିଏ ଗୋଟେ ଆସିଗଲା କିଏ ଦେଖି ଚାହିଁ ଗଫିବୁ ହେଲା।
ଯେତକ ଦବ।
ମୁଁ ବାଁ
ଯେ ଭାଇ
ହଁ
ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ମୁଁ କହୁଥିଲି କି ଆପଣ ସକାଳୁ ଭୋଜନ କଣ କରିଥିଲେ?
ମୁଁ ଖାଇଥିଲି ମୁଁ ଖାଇ ନାହିଁ ମୁଁ ଖାଇବି କିଛି ସମୟ ପରେ। ଯଥେଷ୍ଟ ସମୟର ବ୍ୟବଧାନ ପରେ ଖାଇବି।
ଏଥର ସମୟ କହିଲୁ ଜାଣି ଆପଣ କେବେ ଖାଇବେ କୁହନ୍ତୁ?
ମୁଁ ମୁଁ ପିତାଶ୍ରୀଙ୍କ ସହିତ ମିଶିକି ଖାଇବି।
ଆଚ୍ଛା ଆପଣ ସକାଳ ପର୍ଯ୍ୟନ୍ତ କଣ ମାନେ କଣ ଗ୍ରହଣ କରିବେ ଅନ୍ନ?
ନାହିଁ ରୁଟି।
ମାନେ ଆପଣ ରୁଟି ସହିତ କଣ ଗ୍ରହଣ କରିବେ?
ରୁଟି ସହିତ କିଛି ଗୋଟେ ହେଇଥିବ ମୁଁ ଯୋଉଟା କି ଜାଣି ନାହିଁ ସେଇଟା ଗ୍ରହଣ କରିବି।
ଆଚ୍ଛା। ମୁଁ କହୁଥିଲି ଆପଣ ଯୋଉ କାଲି ଆମର ଯୋଉ ସାଙ୍ଗ ଜଣେ ହେବେ ଯୋଉ ଆମର ଟିକେ ଚଷମା ପିନ୍ଧିକିି ଟିକେ ମୋଟ ହେଇକି ଆମର ଯୁ ଯେ ଆମର କ ରହୁଛନ୍ତି କ ପ୍ରସମେ ରହୁଥିଲେ?
ଆଜ୍ଞା ଆଜ୍ଞା ହଁ।
ସେ ଆପଣଙ୍କୁ କାଲି କହୁଥିଲେ ଆପଣଙ୍କୁ ଉଷ୍ନା ଭଲ ଲାଗିବ।
ଆଜ୍ଞା ଏଇଟା ଆପଣ କିମିତି ଜାଣିଲେ ଟ୍ରାସ୍କ୍ରିସନ ରେ ଯୋଉ ସେଇଥିରେ ଆସିଥିଲେ କି?
ସିଏ ମତେ ଆଜ୍ଞା ଆପଣଙ୍କ ମାନେ ସାଙ୍ଗେ ସାଙ୍ଗେ ଆସିବ ହେଇ ସେ ସେଇ କଥା ସେ ମତେ ପୂର୍ବରୁ କହିଥିଲା ଆପଣଙ୍କ ପୂର୍ବରୁ ସେ ମୋ ସହ କଥା ହେଇଥିଲେ।
ଓହୋ ମତେ ହଠାତ୍ ପ୍ରଶ୍ନ ପଚାରିଲେ? କି ଆପଣଙ୍କୁ ଅନ୍ନ ପସନ୍ଦ ନା ରୁଟି ମୁଁ କହିଲି କି ଅନ୍ନ। ତାପରେ ସେ କହିଲେ କି ଯଦି ଅନ୍ନ ପସନ୍ଦ ତାହେଲେ ଆପଣଙ୍କୁ ଅଧିକ ଉଷୁନା ପସନ୍ଦ ନା ଆ ଅରୁଆ ତ ମୁଁ କହିଲି କି ଅରୁଆ। ତ କହିଲେ କି ଆପଣଙ୍କୁ ବି ତାହଲେ ହଁ।
ଆପଣଙ୍କୁ ଅରୁଆ ଭଲ ଲାଗେ ମୁଁ କହିଥିଲି ମତେ ଉଷୁନା ଭଲ ଲାଗେ। ମୁଁ କହିଲି ମୋତେ ଟିକେ ପଖାଳ ଭାତ ଭଲ ଲାଗେ।
ନା ମୁଁ କହିଥିଲି କି ଆମର ଅଧିକାଂଶ ଘରେ ପ୍ରସ୍ତୁତ ହୁଏ ଉଷୁନା। କିନ୍ତୁ ମତେ ଅରୁଆ ବହୁତ ପସନ୍ଦ।
ମତେ ବି ପସନ୍ଦ ଅଚୁଆଲି ମୋତେ ଟିକେ ମାନେ ଅଚୂଆଲି ମାଂସ ସହିତ ଅରୁଆ ଭାତ ପସନ୍ଦ।
ଆଜ୍ଞା।
ମାଂସ ମାସ ସହିତ ଏଡିଅ, ପରିବା ଭାତରୁ ସ୍ଵାଦ ଅଲଗା। ଗୋଟେ କଥା କହିବି, ମତେ ଆଜି ଘରେ କହିଥିଲେ କି? କି ଯେବେ ମୋର ପଇସା ଆସିଥିଲା କାମ କରିକି ଆଦି ପାଦି ପ୍ରୟୋଜ କରିଚି। ଚିକେନ୍ ଆଣିବୁ ଆମେ ତିଆରି କରିବା, କିନ୍ତୁ ମୁଁ ଆଜ୍
ଆମ ଘରେ ମଧେ ଚିକେନ୍ ଆସିଚି ବୋଧେ।
ଆମର କିଛି ଆସି ନାଇଁ, ଆମ ଘରକୁ ଆସିବ କିଏ ଜଣେ, ମୁଁ ବଇଚି। ଅଣ୍ଡାରେ କାମ ଚଳେଇବେ ଏକ୍ ମୋ ପାଖରେ ପଇସା ନାଇଁ, ମୋ ପାଖରେ ଯାହା ଥିଲା। ମୁଁ ଆକ୍ଚୁଆଲି ମୋର ମାନେ ଶତ କଇବି,
ଆଜ୍ଞା ଆଜ୍ଞା, ଶୁଣୁ ଅଛି।
ପୁନ୍ଚରୁି ଆସିଲା ପରେ, ମୋ ପାଖେଥିଲା ପଂଇଚାଳିଶି ଟଙ୍କା, ହେଲା।
ଆଜ୍ଞା।
ତା ବାଆତ୍ କାଲି ହେଇଥିଲା ଚାରିଶହ, କେତେ କହିଲ? ଅଣଚାଳିଶିଶହ।
ଆଜ୍ଞା।
ଏବେ ମୋ ପାଖରେ ଅଛି କେତେ କଇଲ?
ଅଜ୍ଞା, ଆପଣଙ୍କର ଗଲା କୁଆଡେ ସବୁ?
ମୋର ଆଜିତ୍ ମୋର ଆଜି ଚାଲେ, ମୁଁ ଆଜି ତେଲ ପକେଇଲି ଚାରିଶ୍ ଚାରିଶହ ଚାଳିିଶ୍ ତେଲ ପକେଇଲି ହେଲା। ଟା ଟାଙ୍କି ଫୁଲ୍, ଟାଙ୍କି ଫୁଲ୍ କରିଲି, ମତେ ବାପା ସେଇଟା ମୋର ମୁଁ ଯେ ପକେଇଲି ଅଚି ଆମ କାମ, ମୁଁ ସେଇଟା ମୁଁ ସେଇଟା କଲେ ସେଇଟା ମୁଁ ଯିବ ଯଦି ଆଜି ଯିବ। ଆଜି ଆମ କାମରେ ଏଟା ସେଇଟା ମୋର ଆଜି ମୁଁ ସପ୍ତାହର ଗୁରୁବାର କି ଶୁକ୍ରବାର ଯାଏ ଯିବ, ମାନେ ମତେ ଲାଗୁଚି, ମତେ ଲାଗୁଚି ଗୁରୁବାର୍। ଯେତେବେଳେ କାଲି ବିଦ୍ୟାଳୟ ଅଛି, ତ ଭାଗୁଚି।
ଆମର ଅଛି କାଲି, ପଅରଦିନ ନାହିଁ।
ନା।
ସୋମ, ମଙ୍ଗଳ, ବୁଧ, ଗୁରୁ।
ହଁ ମତେ ଲାଗୁଛି ସେଇ ଯାଏ ଯିବ, ମୁଁ ମୁଁ ଠିକ୍ ନାଇଁ, ଦେଖିଆ କୋଉଥିରେ ଯାଉଛି। ତ ମତେ ପିତାଶ୍ରୀ ମତେ କହିଲେ କି, ତୁ ତୋ ତୁ ତୋ ପଇସାରେ କାମ ଚଳା, ମୁଁ ତତେ ରସୁଆ ସୋମବାରକୁ ଦେବି। ତ ମୁଁକ୍ ସିଏ ସିଏ ମତେ ସବୁ ସୋମବାର ରୁ ସୋମବାର ଦେବେ, ଯେହେତୁ ମୋର ଜଲ୍ଦି ସରି ଯାଇ ଚି, ମୁଁ ଭାବୁଚି କି ମୋର ସରିଗଲେ, ମୁଁ ଆଉ ଟିକେ ଶହେ ଟଙ୍କା ତେଲ ପକ୍ ପକେଇ ଦେଲା ପରେ ହେଲା, ମୁଁ ଯେମିତି କଷ୍ଟମଷ୍ଟେ ସୋମବାର କୁ ନେଇଯିବି।
ବହତ୍ ରାତିରେ ଆଜ୍ଞ, ହଉ।
ତ ସୋମବାରକୁ ନେଇ ଗଲେ, ସୋମବାରକୁ ନେଇଗଲେ କଣ ହବ କି, ସୋମବାରକୁ ହେଲେ ମାନେ ମୋ କୋ କାମ ଟା ହେଇକି, ସୋମବାର କୁ ରହିଲେ
ଆଜ୍ଞା।
ଆପଣଙ୍କୁ ପିତାଶ୍ର କଣ କହୁଚନ୍ତି କି?
ନା, ସିଏ ସିଏ ଫୋନ୍ ରେ କଥା ହଉଚନ୍ତି।
ଆପଣ ଟିକେ ସାଇଡିକୁ ଆସିବେ, ତା ଧିରେକି ଆପଣ ତାଙ୍କର କଥା ଟି ମତେ ଶୁଭା ଯାଉଚି।
ଆଜ୍ଞା, ଆସିଗଲି।
ଆଜ୍ଞା, ମୁଁ କହୁଥିଲି କି ମୁଁ ଯେମିତି ହେଲେ ଶୁକ୍ରବାର୍, ଏଇ ଗୁରୁବାର କୁ ଆଉ କେତେ ଟଙ୍କା ତେଲ ପକେଇକି ମୁଁ ଆଚୁଆଲି ମୁଁ ସୋମବାର ଯାଏ କରିଦେବି ହେଲା, ତ ମୁଁ ସେ ମୋ ମତେ ଘରେ ପାଂଶହ ଟଙ୍କା ଖର୍ଚ୍ଚ କରିକି ଆଇଚୁ, ହେଲା ବୁଝିଲ। ତ ସେ ମତେ ଡେଲି ସ୍ତାହକୁ ପାଂଶହ ଟଙ୍କା ଦିଅନ୍ତି, ତ ମୋର ଏଥର ଜଲ୍ଦି ସଜିଯାଇଚି। ତୁ, ସେ ଘରେ ଟିକେ ପଇସା ସଟେଜ୍ ପଡେ ନା, ଦବାକୁ।
ଆଜ୍ଞା ଆପଣ ଖାଇସାରିଲେଣି।
ନା ମୁଁ ଖାଇବି ମୁଁ ସକାଳୁ ଟିକେ ପିଇଥିଲି। ମୁଥିଲି ଏବେ ଟିକେ ହାଲକା ଫୁଟ କବେ ଆମର କୁିଲି ଏବେ ଟିକେ ଆମର। ମାନେ ଆମରୋଉ ଗୋଜିିବୁଟ ଆସେନେଇ।
ଆଜ୍ଞା ଆଜ୍ଞା ସେଠି ଗଜାାମୁଗ କରିକି ଖାଉଛନ୍ତି ନା କଣ ସବୁବେଳେ?
ଏଇ ଗଜାମଗୁ ଗଜାମୁଗ ଅଲଗା ମୁଗ ଅଲଗା ବୁଟ ଅଲଗା।
ସେଇ ଯୋଉ ଗୋଜିିବୁଟାକୁ ହିଁ ତ ଗଜାମୁଗ ରେ ଘ
ନା ନା ନା ନା ହଁ ତାକୁ ମିଶାନ୍ତି ମୁଁ ଗଜାମୁଗ ଅଲ ମୁଗ ଅଲଗା ମୁ ମୁଖର ପଛ ଗୋଟେ ଧଳା ଧଳା କଣ ଗଟେ ଲମ୍ବା ଲମ୍ବା ବାାରୁଛି ସେଇଟା ମୁଁ ଜାଣିନି କଣ ହଁ। ବୁଟ ଲଗେ ମୁଁ ଟିକେ ବୁଟ କାକୁଡି ପିଆଜ ଟମାଟୋ ତାକୁଖାଇବି ତାର ଘ। ଣ୍ଟାଏ ପରେ ଛତୁଆ ଟିକେ ଖାଇବି ଯେହେତୁ ମତେ ଆପଣଙ୍କ ଯୋଉ ସାଙ୍ଗ ମାନେ ମାନେ ମିତ୍ରଙ୍କର ଭାଇ କହିଥିଲେ କି ଏସବୁ ଜିନିଷ ଖାଇଲେ ଆପଣଙ୍କୁ ଶକ୍ତି ମିଳିବ।
ହଉ ଯେହେତୁ ଜିମ୍ ବି ଯାଉଛନ୍ତି।
ଆଜ୍ଞାଁ ମୁ ତ ଯେିତି ପୁରା ବନ୍ଦ ଅଛି ମୁଁ ଜାିନି କଣ କହିବି।
ବହୁତ ଭଲ ଆପଣ ଏମିତି ବାହାରେ ଖାଦ୍ୟ ଖାଇବେ ଦହିବରା ଘିଉ ଭଳ ଆପଣଙ୍କର ବହୁତ ଜଲଦି ମାନେ ଏଇ ଦି ଦିନ। ଏଇ ଗୁରୁବାର ଭିତରେ ଆପଣଙ୍କ ବଡି ଆସିଲୁ।
ବଡି ଟା ମୋର ହବନି ଛାଡ ମୁଁ ଛାଡ କଣ କହିବି ଆଉ। ଭାଇ ମୋର ତନେ ପ ଭଲ ନାହିଁ ମୁଁ କିି ପଇସା ଛଅ ଦିଗଲେ ମୁଁ ଜାଣିପାରିନି କଣ କରିଦିବି।
ମୁଁ ତ ଜାଣିଛି କି ଏଇ ଯୋଉ ଆମେ ଯୋଉ କାର୍ଯ୍ୟଟିଏ ଏବେ କରୁଛେ ସେଇ କାର୍ଯ୍ୟ ପରେ ଆଉ ନାହିଁ ବୁଝିଲ ମାନେ- କାରଣ ଯୋଉ ଆମେ ଯୋଉ ଆମେ ଯୋଉ ମାନେ କଣ କହିଲେ ଯୋଉ ଆମୁସନ ଛୁଆ କକୁ ଯୋଉ ପଢେଇବାାର ଜିନିଷ ଟା।
ଆଜ୍ଞା।
ସେଇଟା ଯାଇକି ଆମେ ବହୁତ ମାନେ ବହୁତ ମାନେ ଯାଇକି ଚାରିଟା ଡିଜିେଟ ଛୁଇଲା ପରେ ଯାଇକି ହୁଁ ଆମ୍ବ ଆସିବ ବୁଝିଲେ। ତ ସେଇ ଯାଇ ପହଞ୍ଚେଇକୁ ତ ଭାଇ ଜାଣିପାରୁଥିବେ କେତେ ସମୟ ଲାଗିବ।
ଆଜ୍ଞା ବୁଝିଲି କିନ୍ତୁ ମୋର ଯେବେ ହେଇଥିଲା ମୋରଚ ମିନି ହଜାର ଟଙ୍କା ଖର୍ଚ୍ଚଇଗଲେ ହଜାର ଟଙ୍କାରେ ମତେ ଘରେ ପାଞ୍ଚଶହ ଟଙ୍କା ଦେବେ ହଉ ମୁଁ ଜାଣିପାରିନି କଣ କଣ କରିବି ହଜାର କୋଉଠୁ ପନ୍ଦରଶହ ଖର୍ଚ୍ଚ ହେଲେ ଜଣିିବା। ମୁଁ ଟୋଟାଲି ମିଶି ନା ନା ହଜାର ପାଖାପାଖି ନା।
କୋଉଠି ଆପଣଙ୍କର ଚାରି ରୁ ଦେଖୁନାହାନ୍ତି ଏବେ ମ ଛବିଶ। ତୁ ଆପଣ କୁଆଡେ ଉଡଉଛନ୍ତି କେ ଜାଣ। କାଲି ମୁଁ ଦେଖୁଥିଲି ମୋର ବି ଯାହା ପାାଇଲରେ ବି ପାଞ୍ଚ ଥିଲା ତାପରେ ମୋରରିରି ମୋ ମିତ୍ର ସେ ତାଙ୍କ ବାଞ୍ଚଥିଲା ମୁଁ ଘରେ ବାନ୍ଞ୍ଚିଲଥିଲା ତାପହରେ ଅଛି ତିନ ତିନ ସାତ ସନ ମୋବାଇଲ ଦୁଇ ସାତ ସନ
ଦୁଇଶତ।
ହଁ।
ତମର ତେଇଶ ଟା କଣ ହେଲା।
ମୁଁ ପା ସେଇଟା ଦେଇ ଦେଇେଇଛି ଜମା କରିଦେଇଛି।
ଓହୋ ମୁଁ କହୁଥିଲି କି ମୁଁ ଏବେ ପୁରା ପଇସା ଖାଇବିନି ଏବେ ପଇସା ସଞ୍ଚୟ କରିବି ମୋର ଆଉ ଘରେ ମତେ ମଣ୍ଡେ ଦିନ ଦରବେ ଆଉ ପାଞ୍ଚଶହ ଟଙ୍କା ତ ମୁଁ ସେଇ ପଇସା ଖାଇବିନି ମୁଁ ଗଣ ସେନିେଟା ରଖିବି
ଆଜ୍ଞା ଶୁଣନ୍ତୁ ମୋର ଟିକେ ଯିବାର ଅଛି ଖାଇବା ବେଳ ହେଇଗଲା। ମୁଁ ରଖୁଚି ଧନ୍ୟବା
ଆଚ୍ଛା।